ହାଲୋ।
ହଁ କୁହ।
କଣ କରୁଚୁ?
କଣ କରୁଛ? ହୁଁ ଉଁ ହୁଁ।
ଏଇ ଆଉ ତୁ କଣ କରୁଚୁ? ଏଇ ଛାତ ଉପ ଉପରେ ବସିଥିଲି ଟିକେ। କଣ ଖାଇ ଥିଲୁ।
ହୁଁହୁଁ ହୁଁ ହୁଁ ହୁଁହୁଁ। ।
ନା ମୁଁ ଏଇ ଆସି ପହଞ୍ଚିଲି, ଆଉ ଖାଇନି କିଛି ଖାବି ଆଉ
ଏ ପ୍ଲେଟ୍ କଣ ଅଛି ଏ ପ୍ଲେଟ୍ କଣ ହେବ?
ଏ ଲେଟ୍ ହେଲା ଆମ ପୁଅ ଯାଇନଥିଲା ତ ଆଣିବା ପାଇଁ ଆଉ ସି ଲେଟ୍ ରେ ଗଲା ମୁଁ ସେଇଠି ବସିଥିଲି ସେ ଗଲା ଯେମିତି ତା ସେତ ଆସିଲି ଆଉ ରୋଷେଇ ହେଇଛି ହ୍ୟାଲୋ।
ହ ହଁ
ବସ୍ କାଁ ଅପ ଡାଉନ୍ ହଉଛି ଶୁଭୁନି ହ
ହଁ ଟାୱାର ପାଉନିବ
ଘରେ ଅଛୁ କି
ମୁଁ ଘରେ ଏଇ ବାହାରେ ଟିକେ ପଦାରେ ଫାଙ୍କାରେ ବସିଛି
ଆଉ ଶଭାଯାଉନି କଣ।
ଦେେଶୀ ଦେନଣିି
ହଁ ଆସିକି ଛାତରେ ଟିକେ ଥଣ୍ଡା ପବନଥିଲା ତ ସେଥିପାଇଁ ବସିଥିଲି ଆଉ କଣ କେମିତି ରଜରେ କୁଆଡେ କଣ ଯାଇଥିଲୁ
ଆ ମ ମାମୁରୁ ଯାଇଥିଲି ପୁରା ଫ୍ରୀ ରଜର ପରା ଫ୍ରୀ କରା ବ ଉଡି ମାନେ ବୁଲିଲୁ ମାନେ ବହୁତ ଭୁଲଇଛି
ଆଚ୍ଛା ହଁ
ନାହିଁ ରଜରେ
ଆଉ ମାମଁ ଘର ମାନେ ତୋ ମାମ ଆମ ଘର ଆଡ଼େ କଣ ସବୁ ରଜ ଭଲସେ ପାଳନ କରନ୍ତି
ହଁ ସେଠି ଭଲ କରନ୍ତି ମହ ସବ ହଉଛି ସବୁଆଡେ ଉଳି ପଡିଛି ନାଇକି ଲାଗିଛି ବହୁତ ଭଲ ଲାଗୁଛି ସବୁ ଦଳି ପଡୁଛି
ଆଉ ଦୋକାନ ଦ ତ ପଡିଥିବ ସବୁ
ହଁ ସବୁୁ ନାସିବ କମେ
ତୁ କେତେ ଦିନ ତୁ କେତେ ଦିନ ରହିଲୁ।
କରଦନ କରଦ
ଚାରିଦିନ ରହିଲୁ ଆରେ ବା ବଢ଼ିଆ ତ।
ହୁଁ ହୁଁ।
ଆଉ କଣ ଆଣିଲୁ ସବୁ ମାମୁଁ ଘରେ ଯାଇଥିଲୁ ସେଟେ ତ ଦୋକାନ ପଡିଥିଲା କଣ ସବୁ ଆଣିଲୁ?
ଆମ ଘରେ ଗ ଡ୍ରେସ୍ ଆଣିଲ ଡ୍ରେସ୍ ଆଣିଲି ଖାଇଲି ପାନ ପିଠା ଖାଇଲି ହେଲା।
ହୁଁ ।
ଆଉ ଉଁ ମୁଁ ଉଁ ସେଠି ପଟା ଦୋଳି ଖେଳିଲି।
ରଜପାନ କେତେଟା ଖାଇଛୁ?
ରଜ ପାନ ଦଶଟା ଖାଇଛି ।
ଆରେ ବାଃ ଦଶଟା ଖାଇ ଦେଇଛୁ। ମୁଁ ରଜପାନ ଜାଣିଛୁ ନା ମୁଁ ଖା ଖାଇନି ଜମା ଗୋଟେ ଖାଇଛି ଆଉ ଏଥର ବି ଏତେ ବି ପାନ ମୁଁ ଖାଇନି ଜମା।
ନାଇଁ ତ ସେଠି ବିକ୍ରି ହଉନି?
ହଁ ଯେ ବିକ୍ରି ହଉଥିଲା ମୋତେ ପାନ ଖାଇବାକୁ ଏତେ ଟିକେ ଭଲ ଲାଗେନି। ତାପରେ ହଉଛି ମିଠା ବି ତ ମୋର ପସନ୍ଦ ନୁହେଁ ନା। ସେ ରଜ ପାନରେ ଦେଖୁନୁ କେତେ ସବୁ ମିଠା ମସଲା ସବୁ ପକେଇ ଦେଇଥାନ୍ତି ସେଥିପାଇଁ ମୋତେ ଟିକେ ଭଲ ଲାଗେନି। ଆଉ ନହେଲେ ପିଠା ପିଠା ସବୁ ହେଇଥିଲା। ତମର ପିଠା ହେଇଥିଲା ନା?
ହଁ ଆମର ହେଇଥିଲା।
ମାମୁଁ ଘରେ ସବୁ କଣ କଣ ପିଠା କରିଥିଲେ?
ମାମୁଁ ଘରେ ପୋଡ଼ ହେଇଥିଲା। ଏଟ ହୁ୍
ହ୍ୟାଲୋ। ତୋ ଭଏସ ଟା ଶୁଭା ଯାଉନି।
କି ଟେ ଟାୱାର ପାଉନଥିବ ସେଥିପାଇଁ ହିଁ ଶୁଭୁନଥିବ ନନେ ଫାଙ୍କା ଜାଗାରେ ତ ବସିଛିି ମୁଁ । ହୁଁ। ହଁ ଫାଙ୍କା ଜାଗାରେ ବସିକିରି ସବୁନଥିବ ଆଉ ନେଟୱାର୍କ
ଆଉ କି କି ପିଠା ହେଇଥିଲା?
ଇତ୍ୟାଦି ଇତ୍ୟାଦି।
ହଁ ହଁ ଆଉ ତତେ ତତେ ସବୁଠୁ କୋଉ ପିଠା ଟା ଭଲ ଲାଗେ ଖାଇବା ପାଇଁ?
ମତେ ସବୁଠୁ ପୋଡ ପିଠା ଟା ବହୁତ ଭଲ ଲାଗେ।
ମତେ ଜାଣିଛୁ ନା ରଜ ପିଠା ପୋଡ ପିଠା, ସିଝା ପିଠା, ଯାହାବି କରନ୍ତି ମୋତେ ଏତେ ଟିକେ ଭଲ ଲାଗେ ନାଇଁ କିନ୍ତୁ ମୋତେ ଚକୁଳି ପିଠା ଟା ବହୁତ ବଢ଼ିଆ ଲାଗେ। ଆମ ଘରେ ଯେତେବେଳେ ପିଠା କରନ୍ତି ମୁଁ କହିବି ମୋ ପାଇଁ ଚକୁଳି ପିଠା କରିବ। ମତେ ଶକୁଳି ବି ଠା ବହୁତ ବଢିଆ ଲାଗେ। ଆଉ ସେଇ ପିଠା ଯେହେତୁ ରଜ ସେ ପିଠା ରୁ ବକଟେ ଖାଇଦିଏ ଆଉ।
ହୁଁ।
ଆଉ ନହେଲେ ରଜ ବି ତ ବଢିଆ ଲାଗେ ଆଉ ଦୋଳିି ଖେଳିପାରେନି।
କ ପାଇଁ? କଣ ପାଇଁ ଖେଳିପାରନି?
କି ପିଠା? ମୋ ମୁଣ୍ଡ ବୁଲାଏ ଦୋଳି ଖେଳିଲେ ନା ମୋ ମୁଣ୍ଡ ବୁଲାଏ ସେଥିପାଇଁ ମୁଁ ଖେଳିପାରେନି ତାପରେ ଆମର ଆଡେ ବି ଏତେ ଦୋଳି ପ ଲଗାନ୍ତିନି ଖାସ୍ ଖାଲି ଗୋଟେ ଦିଟା ଦୋଳି ଲଗାନ୍ତି ସେ ଦୋଳି କିି ଯିବୁ ବସିବା ପାଇଁ ସେ ସବୁ ଛୋଟ ପିଲା ଥିଲେ ସେ କହିବେ ଆମେ ଖେଳିବୁ ସେ ତ ଜମା ଛାଡିବେନି ଆଉ ଛୋଟ ପିଲାଙ୍କ ସହିତ କଣ ଆଉ ତାଙ୍କୁ କହିବୁ।
ହୁଁ ହୁଁ। ଗୋଟେ ଏ ଏଥର ଗୋଟେ ନୂଆ ପିଠା ମୁଁ ଜଣିଛ ମାନେ ଆମ୍ବ ଆମ୍ବ ପିଠା ସେଟା।
ଆମ୍ବ ପିଠା ନା ମୁଁ ଜାଣିନି।
ଯେମିତି ଆମର ହଁ କରାଯାଏ, ସେ ଯୋଉ ତାଳ ପିଠା କରାଯାଏ, ଯେମିତି ମାନେ ଆଣ ଟାକୁ ଇଏ କରିକି।
ହଁ।
ମାନେ ଚଟାଚଟି କରିକି ଯଉ ଇଏ କରନ୍ତି। ସେମିତି ଆର ବି ଯଉ ଇଏ ବାହାର କରିକି ଆମ୍ବ ପାଣି ଗୁଡା ବାହାର କରିକି ରସ ଗୁଡା ବାହାର କରିକି ସେଟା ଆଉଟ ହେଇକି ତାପରେ ସୁଜି ହରିକା ପକେଇକି ସେଟା ଏକାଥରେ ସେଇଟାରେ ହେଇଯାଏ। ସେଟା ଆଉ ଟିକେ ସ ତାରେ ସେଟା ଯେମିତି ପୁରା ରେଡି ହେଇଯାଏ, ଯେମିତି ଆମ କାକରା ରେଡି ହୁଏ। ସେମିତି ଏଟା ରେଡି ହେଇଯାଏ, ରେଡି ହେଇଗଲା ପରେ ତା ଭିତରେ ତୁ ଯଉ ପୁରା ପୂୁରଇକି ଛାଣିବୁ, ପୁରା ବଢିଆ ଲାଗିବ।
ଆଚ୍ଛା, ତୁ ତୁ ଖାଇଚୁ?
ହଁ ମୁ ଖାଇଚି। ଏ ମାସ ଏଇ ଇଥିଲା।
ମୁଁ ଖାଇନି କେବେ। ମୁଁ ତମ ଘର ଆଡେ କେବେ ଗଲେ ମତେ ସେମିତିକା ପିଠା ବନେଇକି ଦବୁ। ଦେଖିବା ତାର ଟେଷ୍ଟ ଟା କେମିତି ଆସୁଚି?
ଆ ତମେ ଆସିଲେ ଦେବି।
ହଁ।
ଆମ୍ବ ସିଜିନ ଦରକାର। ଆମ୍ବ ସିଜିନ ତ ପଳେଇଲାଣି।
ହୁଁ, ଠିକ ଅଛି ମୁଁ ଆସନ୍ତା ବର୍ଷକୁ ଯିବି। ନାଇକି ଗଲେ ଆମେ ମିଶିକି ବୁଲିବା ଆଉ।
ହୁଁ ସେୟା।
ଆଉ କଣ କହ?
ମାନେ ଗୋଟେ ଆଉ ଏବେ ଯେମିତି ଅଛି, ଏ ଏପଟରେ ଆମର ଗୋଟେ ଜାଗା ଅଛି। ସେଇଟି ଭଲ ମାନେ ବହୁତ ବଢିଆ ମନ୍ଦିର ଟେ ଆଉ ଆଚ୍ଛା ଜାଣିଚ ସେଟା ମାନେ ନଈ କୂଳରେ ହେଇଥିଲା। ସେଇ ଯଉ ଯାତ୍ରା ଟା। ମାନେ ସୋରି ସେ ଯଉ ରଜ ଦୋଳି ଦୋଳିଟା ବାଃ ଶୋଡ଼ା। ମାନେ ନଈ କୂଳେ ପୂରା।
ଯାଇଥିଲେ ସେଠିକି।
ବହୁତ ବଢିଆ ଲାଗୁଥିବ ନାଇଁ କି।
ମାନେ ଅ ଗୋଟେ ଗୋଟେ ଗାଁରେ ରଜ ଏମିତି ବି ଏତେ ଭଲସେ ପାଳନ କରନ୍ତିନି କିନ୍ତୁ ଗୋଟେ ଗୋଟେ ଗାଁରେ ଏତେ ବଢିଆ ସେ ପାଳନ କରନ୍ତି ଯେ ମାନେ ସେ ଗାଁରୁ ଆସିବାକୁ ହିଁ ଇଚ୍ଛା ହୁଏନି ବଢିଆ ସେ ପାଳନ କରନ୍ତି ରଜକୁ। ଆଉ ଆମ ଆଡେ ତ ରଜ ତିନି ଦିନ ପାଳନ କରୁଛନ୍ତି କିନ୍ତୁ ଆଉ ସବୁଆଡେ ପା। ପାଞ୍ଚ ଦିନ ଆଉ ସେଇଆଡ଼େ ବି କେତେ ଭଲ ଲାଗୁଥିବ କହିଲୁ।
ନା କି। ତମ ଆଡେ କେତେ ଦିନ ରଜ ପାଳନ। କରାଯାଏ।
ଆ ଚାରିଆଟା ଏପଟେ ଆମ ସାଇ ବାଜୁଛି ସବୁଆଡେ ରାଧାକୃଷ୍ଣ ରଜ ଆଉ ଭଲ ଧୁମ୍।
ଓ ହୋ ଏମିତି ବି ଅଛି।
ଆଜି ଚାରିଆଡ଼େ ଆମର ଏପଟେ
ତାହେଲେ ତ ବଢ଼ିଆ। କିନ୍ତୁ ଆମର ଏପଟେ ସେମିତି କିଛି ନାହିଁ। ଆମ ଆଡେ ଖାଲି ଏମିତି ରଜର ପୂର୍ବ ଦିନ ଯୋଉଟା କୁହନ୍ତି କଣ ପାଣି ବୁଆ କୁହନ୍ତି। ସେଇଦିନ ଖାଲି ପିଠା। ସବୁ କରିବେ ବୋଲି ପ୍ରସ୍ତୁତ କରିବେ ତାପରେ ଦିନ ଏମିତି ରଜ ତିନି ଦିନ ତ ଆଉ ଜାଣିଥିବୁ। ଆଉ ନୂଆ ଡ୍ରେସ୍ ପିନ୍ଧିକି। ପିଠା ଖାଇକି ପାନ ଖାଇକି ଏମିତି ବୁଲନ୍ତି ଆଉ ହଉଛି ଦୋଳି ଖେଳନ୍ତି ଏମିତି ସବୁ କରନ୍ତି କିନ୍ତୁ ତମ ଆଡ଼େ ତୁ ଯେତିକି କହୁଛୁ ତ ତମ ଆଡେ ବହୁତ ଭଲ ହଉଥିବ ନାଇହିଁ କି?
ଆମ ଆଡେ
ହଉ ତାହେଲେ ତୁ କଣ କର ଆମେ ପରେ କେତେବେଳେ କଥା ହବା ହେଲା। ରଖୁଛି ଆଁ। ।